ନମସ୍କାର।
କନ କରୁଛନ୍ତି?
ଏଇ ଟିକେ ବସିଥିଲି ଏଇଠି ଆଉ, ଭାତ ପାଣି ବସେଇଛି। ଆଉ ରୁଟି ଭଜା ଖାଉଥିଲି, ପୁଅ ଖାଇକି ଗଲା ବିଦ୍ୟାଳୟକୁୁ, ବଡ ପୁଅ।
ଆଜ୍ଞା।
ଆଉ ମୁଁ ସେ ଖାଇକି ଭାତ ପାଣି ବସେଇଛି ଆଉ।
ଆଚ୍ଛା, ଆଉ ଆପଣଙ୍କର ସ୍ୱାସ୍ଥ୍ୟ ଭଲ ଅଛି ନା?
ନା ବା ଟିକେ ପେଟ ଭଲ ନାଗୁନି ମାନେ ଟିକେ। ହୁଁ ଖାଲି ଯେମିତି ଫୁଟୁ କୁୁଟୁ ଫୁଟୁ କୁଟୁ ଫୁଟେଇ ଭଳିଆ ସେଇ ଭଳିଆ ଲାଗୁଛି ପେଟ ଟା ଭଲ ଲାଗୁନି ଟିକେ।
ହଉ ଆପଣଙ୍କର। ହଁ ଆଉ ଟିକେ ଗଲେନି, ଯାଇକିନି ଟିକେ ଦେଖେଇ ଆସିଲେନି ଚିକିତ୍ସାଳୟରୁ।
ହଁ ଆଜି ଚାରିଟା ବେଳେ ଯିବି, ଦେଖେଇ ଆସିବି।
ହଁ ଟିକେ ଯାଇ ଚିକିତ୍ସାଳୟରେ ଟିକେ ଦେଖେଇ ଆସନ୍ତୁ କାରଣ ଏବେ। ପାଣି ପାଗ ଟିକେ ଭଲ ରହୁନି ନା। ଖାଦ୍ୟ ପେୟ ଠିକ୍ ରହୁନି ସେଥିଲାଗି କଣ ହଉଥିବ।
ସେଦିନ ଯୋଉ ବରା ଦିଟା ଖାଇ ଦେଇଥିନି, ବରା ତରକାରୀ ରାତିରେ, ସେଇ ବୋଧେ।
ହୁଁ।
ପେଟ କଁ ଏଇ ଖରାପ କରିଦେଲା ଆଉ।
ଅ ହ। ସେଇଟା ବୋଧେ ଇଏ ହେଇ ଯାଇଛି ଆଉ କଁ କରିବା ପେଟ ଖରାପ କରି ଦେଇଛି ଆଉ।
ହଁ ବା।
ଆଛା।
ଆପଣ ଖାଇ ସାଇଲେଣି।
ହଁ ମୁଁ ଏଇ ରୁଟି ଆଉ ସନ୍ତୁଳା ଏବେ ଖାଇକି। ଚୁଲି ଲଗେଇକି ଭାତ ବସେଇଲି ପାଣି ହାଣ୍ଡି। ଯୋଉ ଆପଣଙ୍କର କଲ୍ ଆସିଲା ମୁଁ କହିଲି ଟିକେ ବାନ୍ଧବି ଙ୍କ ସହ କଥା ହେଇଯିବା।
ଆଉ ଆପଣଙ୍କ ପୁଅ ଭଲ ଅଛନ୍ତି।
ହଁ ପୁଅ ଭଲ ଅଛି ଏଇ ପଢଉ ଥିଲି ତ ତାକୁ ସେ। ଏଇ ତା ବଡ ବାପାଙ୍କ ସାଙ୍ଗରେ କୋଉଠି କି ଗଲେ ଡାକିଲେ। ସିଏ ଗଲେ ମୁଁ ଏଇଠିବ ସିକି ଚୁଲି ଲଗେଇଲି ଆଉ।
ତାଙ୍କ ବଡ ବାପା ଘରେ ରହୁଛନ୍ତି ନାଇ।
ନାଇଁ ଏବେ ସବୁ ଛୁଟିରେ ଆସିଛନ୍ତି।
ଓହୋ।
ଛୁଟିରେ ଆସିଛନ୍ତି ପଳେଇବେ ଆଉ, ଆମର ଟିକେ ଜମିବାଡି ବିବାଦ ଥିଲା। ଭାଗ ଭାଗ କରିଥାନ୍ତୁ ସେଥିପାଇଁ ଆସିଥିଲେ ପୁଣି ପଳେଇବେ ଆଉ।
ଆମେ ଟେ ପେଟ ଖରାପ ତାପରେ ଆମର ଆଜି ଗୋଟେ ଶନି ଠାକୁରଙ୍କର ଆଜି ଯଜ୍ଞ ହବ। ସେଠି ସବୁ ଅରୁଆ ପରୁଆ ପ୍ରସାଦ ଭୋଜନ ହବ। କହିଛନ୍ତି ଆଉ କଣ କରିବା ଖାଇଦବା ଅରୁଆ ଦିଟା ଆଜି ଆଉ।
ହଁ ଆଜି ସନିଙ୍କ ମେଳା କରୁଛନ୍ତି ନାଇଁ।
ହଁ ସେ ତାଙ୍କର ଗୋଟେ ମାନସିକ ଥିଲେ ସେ ଗୋଟେ ଛୋଟ ମନ୍ଦିର କରିକି ମାନ ଥିଲା ସେ ନ ନଅ ଜଣ କି ଆଠ ଜଣ ଏମିତି ପଡୋସା ନେବେ। କଳସୀ ନେଇକି ଆ ଯୋଉ ଘିଅ ଫିଅ ବୁଡାବ। ପୁଡ଼ାକି ଖାଇବାକୁ ଦେବେ ଅଳ୍ପ ଲୋକଙ୍କୁ ଆଉ।
ହଁ ହଁ ଯହା ହଉ ଭଲ। ହୁଁ
ଆପଣଙ୍କ ଆଡେ ବର୍ଷା ହଉଛି ନା?
ହଁ ବର୍ଷା ତ ସକାଳୁ ଟିକେ ଟିକେ ପକଉଥିଲା ଏବେ ଆଉ ନାହିଁ। ଏବେ ଟିକେ ସେମତି ପାଗ ଟା ଅଛି ଟିକେ ଆଉ ଖରା ନାହିଁ। କୋହଲା ପାଗ ରଖିଛି ଆଉ।
ବର୍ଷା ହେଲେ କୁହନା କୁହନା ଚାରିଆଡେ ଯୋଉ ଘାସ ଫାସ ଜୋର ହେଇଯାଉଛି ସାପ ଆମର ଏଇଠୁ ଗାଲି ଗୋଟେ ପାଖ। ରଣା ନା ସାପଜେ। ମାନେ ଦଶ ହାତ ଖଣ୍ଡବ ରଣା ସା ପ ବାହାରିଥା ତାକୁ ବାଡେଇକି ମାଇଲେ କାଲି। ମାନେ ଏମିତି ମାନେ ଏଡେ ବଡ ସାପ।
ଟିକେ ଯୋଉ ଆମର ଯୋଉ ଘର ଚାରି ପାାଖରେ ଟିକେ ଇଏ କରୁନାହାନ୍ତି ଘାସ ଫାସ ଟିକେ ସଫା କରିଦିଅନ୍ତୁ।
ହଁ ଘାସ ଆମେ ସଫା କରିଦେଇ ତାଦିହ ଫିଙ୍ଗ ପକେଇ ଦେଇେଇକି ତାପରେ ଯୋଉ ଯୋଉ କୋବରା ଯୋଉ ଫିନାଇନ ତାକୁ ବି ତମେ ପକେଇ ଦଉ।
ହଁ ସେଇଆକୁ ଟିକେ ସିଞ୍ଚନ କରନ୍ତୁ ଚାରିପାଶ୍ୱରେ। କାରଣ ବର୍ଷା ଦିନ ନା କେତେ ଜୀବଜନ୍ତୁ ଜାଣି ପାରୁନାହାନ୍ତି ଏନକେ ସେ ଘରକୁ ପଳେଇ ଆସିବେ ଖାଲି ଆଉ।
ଦେଖି ଚାଇଁକି ଟିକେ ପୁଅ କୁ ଯୋଉ ଜୋତା ବ୍ୟବହାର କରାଉଛନ୍ତି ଟିକେ ଦେଖ ଯାଇକି ପିନ୍ଧଉଥିବ ପୁଅକୁ।
ହଁ ହଁ ଏଇ ଯୋଉ ରାସ୍ତା ଘର ଘର ମାନେ ପଳେଇ ଆସୁଛନ୍ତି ଆମର ଗୋଟେ ପୋଖରୀ ଅଛି ଘର ପାଖରେ ସେଠୁ ଉଠି ଆଉଛନ୍ତି।
ହଁ। ଆ ସେଇଭଳିଆ ଆଉ
ମାସ ଭାରି ମାନେ ହଇରାଣ କରୁଛନ୍ତି।
ହଁ ସେଇ ତ ହଉଛି ଆଉ।
ତାପରେ ଆମେ ସଫା କରିଦଉଛୁ ଆମ ଚାରି ପାଖରେ ଲୋକ ସବୁ ଅଛନ୍ତି ଆମେ କହିଲେ ବି ନାଇଁ ଘାସ ଫାସ
ହଁ ସେ ସିନା ମାନିବା କଥା କାରଣ ମାଛି ଏବେ ବେଶୀ ହଉଛନ୍ତି ନା। ଆଉ ଯୋଉଥିପାଇଁ କି ବି କୁହନ୍ତିନି ସେ ଖାଇବାରେ ଆସିକି ବସିଲେ ବି ସେ ନାଳ ନର୍ଦମାରେ ବ ଆସିବେ ସେ ପାଣି ରେ ବସିବେ ଆସିକି ତମ ଖାଦ୍ୟରେ ବସିବେ ଯାହା ପାଇଁ କି କୁହନ୍ତିନି ଏଇ ଯୋଉ ଆମର ପେ ଟ ହେଇଯୁ ପେଟ କାଟିବା। ଝାଡା ହବା ଏସବୁ ଜିନିଷ ସବୁ ଏସବୁ ଏଇ କାରଣ ପାଇଁ ନା ଆଉ
ପାଣି ସବୁ ପ୍ଲାଷ୍ଟିକି ମଲ୍ଲଷ୍ଟିକି ଡବା ମବା ସବୁ ପକେଇଛନ୍ତି ସେଥିରେ ପାଣି ଜାମ୍ ହେଇକି ଏ ପୁରା ପୋକ ମୋକ ଯେ ସାଲୁ ସାାଲୁ ସବୁ ହଉଛନ୍ତି।
ନାଇଁ ନାଇଁ ସେଗୁରା ସଫା କରିଦିଅନ୍ତୁ। ତାଙ୍କୁ ବି ଟିକେ କୁହନ୍ତୁ ସଫାସୁତୁରା ରଖନ୍ତୁ ଯେତେ ସଫା ରଖିବେ ଚତୁର୍ପାର୍ଶ୍ୱକୁୁ ସେତେ ଭଲ ନା ଆଉ।
ଆଉ ଏମିତି ଅସ୍ନାମସ୍ନା କଲେ ଆଉ କେମିତି ହବ ଆପଣ ନିଜେ ରୋଗକୁ ଘରକୁ ଡାକିବେ। ଏବେ ଡେଙ୍ଗୁ ଭଳିଆ ମାରାତ୍ମକ ରୋଗ ଏବେ ମାତିଛି। ଆଉ କାଲି ମୋ ବଡ ଭଉଣୀ ଫୋନ କରିଥିଲେ କହୁଥିଲେ କି ସେ ଯାଜ୍ ପୁରୁରେ ରହୁଛନ୍ତି ଯାଜପୁରରୁ ଦାନଗଦୀରେ।
ସେଠି ଚାରି ଜଣ ପଜେଟିଭ ବାହାରିଛନ୍ତି କଣ ଆମର ଡେଙ୍ଗୁ ଜର।
ଓହୋ ଡେଙ୍ଗୁ ଜ୍ୱର ଭାରି ମାନେ ବହୁତ୍
ହଁ ତାପରେ ମୋ ଭଉଣୀ କୁ କାଲି ଫୁଣି ଜର ହେଇଯାଇଛି। ଥଣ୍ଡା ହେଇଯାଇଛି କାଲି ଯାଇ ବ୍ଲଡ ସେଇ ଡରରେ ଯାଇଲି ବ୍ଲଡ ଟେଷ୍ଟ କଲେ ଯେ ତାଙ୍କର ଥଣ୍ଡା ଜ୍ୱର ବାହାରିଲା। ମୁଁ ପୁଣି ଯାଇଥାନ୍ତି ମନା କଲେ କହିଲେ ନାଇଁ ଏଠି ହେବେ ନା କଣ ସମସ୍ତିଙ୍କି ଡେଙ୍ଗୁ ଜ୍ୱର ହଉଛି। ଆଉ ପୁଅକୁ ନେଇକି ଏବେ ଆସିବୁନୁ। ଆଉ ତାଙ୍କ ଦେହ ବି ଭଲ ନାହିଁ ହଁ। ଯାହାବି ହେଲେ ସେଇଟା ଟିକେ ମାନେ କଣ କହିଲ। ବହୁତ କଳକାରଖାନା ରେ ରହୁଛନ୍ତି ସେମାନେ କଳକାରଖାନା ପୁରା ଚତୁର୍ପାର୍ଶ୍ଵରେ ରହୁଛି। ବଡ ବଡ କଳକାରଖାନା। ଆଉ ସେଠିକାର ଯୋଉ ଧୂଆଁ ବାୟୁ ପୁରା ଅଧିକ ପ୍ରଦୂଷଣ ସେଠିକାର ବାୟୁ। ଆଉ ସେ ଥିଲା କିି ବି ସେ ମାନେ ମନା କଲେ କହିଲା ନାଇଁ ପୁଅକୁ ନେଇକି ଏବେ ଆସେନା। ନିଆ ମଶା ମାଛି ବି ସେଇଠି ବହୁତୁ। ଯାହା ହେଲେ ସେ ଯୋଉ କାରଖାନାର ଯୋଉ ପାଣି ଟା ନିଗ୍ରିତ ହଉଛି। ସେଇ ଯୋଉ ଗାଡିଆ ପୋଖରୀ କିି ଛାଡୁଛନ୍ତି ଯାହା ଫଳରେ ମଶା ମାଛି ହଉଛନ୍ତି। ଆଉ କଣ କହିବେ?
ଆମର ପା ଏଠି ସେମିତି ଓ ଗୁହାଳେ ମୁହାଳେ ଆମେ ଶ ରାତି ପାଇଲେ ଆମେ କୁଟା ଜାଳିକି ଧୂଆଁଟା ଦେଉ। ମାନେ ମଶା ଫସା ପଳେଇବା ପାଇଁ। ନହେଲେ କୋଉ ମଶା ଗାଡିଆ ପୋଖରୀ ଟା ତା ମଶା ପୁରା ଜୋର ହଉଛନ୍ତି। ମଶା ଧୁପ ଫ୍ୟାନ ଦେଇକି।
ମସୁରୀ ବ୍ୟବହାର କରନ୍ତୁ। ସବୁଠୁ ଭଲ ହଉଛି ମସୁରୀ ଆପଣ ଯେତେ ମଶା ଧୂପ ଲଗେଇଲେ ବି କଣ କରୁଛନ୍ତିି ସେଇଟା ବିଷାକ୍ତ ଧୂଆଁ ଟା ଟିକେ ଝରକା ଟିକେ ଯାହାବି ହେଲେ ଖୋଲା ରଖିବେ। ସେମିତି ଛୁଆ ଟା ନା ବେଶୀ ଥଣ୍ଡା ହେଇଯିବ ସେ ଯୋଉ ଧୁଆଁ ଟା ବାଜିଲେ। ତାର ସେଇଟା ବି ନିଶ୍ୱାସ ପ୍ରଶ୍ୱାସରେ ଗ୍ରହଣ କଲେ ସେ ତା ତରଫରୁ ବି ଥଣ୍ଡା ହେଇଯିବ ଦେହ ବି ଖରାପ ହବ।
ମୁଁ ଛୋଟ ପୁଅ କୁ ଜମା ଛାଡୁନି ବା। ତାକୁ ଦି ଦିନ ଚାରି ଦିନ ସବୁବେଳେ ଥଣ୍ଡା ହବ ସେ ଜମା ମାନେ
ଟା ଆପଣ ଲ ଯୋଉ ଏଇଟା ଲଗଉଛନ୍ତି ମଶା ଧୂପ ଟା ସେଥିଥିଲାଗି ବା ସେଇଟା ପରା ଇଏ କରିବ ଶରୀରକୁ ଖରାପ୍ କରିଦବ ସେ ଥଣ୍ଡା ଟା ସେଇ ହିଁ ଡାକିବ ହଁ। ହଁ ହଁ ସେଇ ଜିନିଷ ଟା ହିଁ ବୋହୁତ ମାନେ ଖରାପ୍ ଯେତିକି ଭଲ ଅବଶ୍ୟ ମଶା ଦାଉରୁ ରକ୍ଷା ପାଇବେ। କିନ୍ତୁ ଦେହ ପାଇଁ ଟିକେ ଖରାପ୍ ତାର ଧୂଆଁ ଟା ଭଲ ନୁହେଁ ଯେତେବେଳେ ବି ଲଗୋଉଚନ୍ତି। ଛୁଆ କୁ ଟିକେ ଆଗେ ବାହାରକୁ ବାହାର କରିଦେବେ ଲଗେଇଦେବେ। ଆଉ ସେ ଧୂଆଁ ଟା ଟିକେ ବାହାରି ଗଲା ପରେ ପୁଣି ପଛେ ପୁଅକୁ ଶୋଇଦେବେ ଘରେ କବାଟ ଫବାଟ ପୁଣି ବନ୍ଦ କରିଦେବେ। ନହେଲେ ସେ ମାନେ।
କି ଆମ ହେଲେ ଯୋଉ ହ ଚାରି ପାାଖରେ ସବୁ ଘାସ ଫାସ ହୋଉଥିଲା ସବୁ ଓପାଡ଼ିକି ତାକୁ ସବୁ ବ୍ଲିଚିଙ୍ଗ ପକେଇଲୁ। ଆଉ ସେ ଗୁହାଳେ ଯୋଉ ଗାଈ ସବୁ ଉଁ ସେଗୁରା ସବୁ ତାଙ୍କ ଉଁ ଯାହା ଇଏ କରିଦେଲେ ତାଙ୍କୁ ସବୁ ସଫା କରିକି ତା ଦେହରେ ପାଉଁଶ ନୁହେଁ ଯୋଉ ଚୁଲି ଜଳା ଯୋଉ ପାଉଁଶ।
ଆଜ୍ଞ।
ତାକୁ ସବୁ ମାନେ ପକେଇଦେଲୁ ସେ ସଫାଟିକେ ରହିବା ପାଇଁ ଗାଈ ମାନେ ମୂତୁ ଆ ମୂତୁ ଚନ୍ତିନା ମୁତୁଚନ୍ତି ପାଇଖାନା କରୁଚନ୍ତି। ପୁଣି ସିଏ ତାଙ୍କୁ ସିନା ଆମେ ଭଲରେ ରଖିଲେ ସିଏ ଯାହା ବି ହେନେ ତାଙ୍କ ପାଟି ଫିଟୁଛି କି? ଆମେ ତାଙ୍କର ସିନା ଯୋଉ। ଗାଈ ମାନଙ୍କୁ ସବୁ ଆମେ ଭଲରେ ରଖିଲେ ସେ ଆମ ଆମ ପ୍ରତି ଯାହା ବି ହେଲେ ସେ କଣ ତାଙ୍କ ପାଟି ଫିଟୁଚି ସେ କହିପାରିବେ।
ଆଜ୍ଞା ହୁଁ।
ତାଙ୍କୁ କାଟିକି ସବୁ ଏଇ ଯୋଉ ଛଣ ନୁହଁ ତାଙ୍କୁ ସବୁ କାଟିକି ଖାଇବାକୁ ତାଙ୍କ କତିରେ ପକା ଗାଁ ମାନେକେ ଗାଈଗୋରୁ ଥିଲେ କେତେ ମାନେ ତାଙ୍କ ପାଇଁ କେତେ କାମ ଲାଗିବ।
ସେଇୟା ତ।
ଗାଈଙ୍କ ଦେହର ଏ ଯୋଉ କେତେ କୋଟି ତେତିଶି କୋଟି ଦେବା ଦେଵୀ ଦିଅ ଅଛନ୍ତି।
ହଁ।
ଆଉ ଏମିତି ଆଉ କଣ କରିବା ତାକୁ ଗାଈକି ଫେରେ ଦୁଇଁଲୁ କ୍ଷୀର ଆଉ ଉଁ। ଏ ଯିଏ ନବା କଥା ତାଙ୍କୁ ସିଏ ନେଉଚନ୍ତି ଆଉ ଆମର ପିଲା ସବୁ ଖାଉଚନ୍ତି।
ହଁ ଯାହା ହୋଉ ଆମର ତ
ହ
ହଁ ଆମର ଗାଈ ତ ନାହିଁ ମାନେ ଆମର ଏଇଠି ଶାଶୁ ଶାଶୁ ଘରେ ନାହିଁ ମୋ ବାପ ଘରେ ଗାଇ ଅଛି।
ହଁ।
ଶାଶୁ ଘରେ ଗାଈ ରଖିନାହାନ୍ତି ଶାଶୁ ଟିକେ ପାରିବେନି ଆମେ ଦି ବୋହୂ କୁଆଡେ ବାହାରିନୁ ଏ ପର୍ଯ୍ୟନ୍ତ ବାହାରୁକୁ। ଆଉ ସେ ଦିଇ ଭାଇ ସେ ସବୁବେଳେ ବାହାରେ ରହିଲେ ସେଥିଲାଗି ଆମର ଗାଈ ଗୋରୁ ରଖିନୁ ଘରେ। ହୁଁ।
ଗାଈ ଗୋରୁ ଆଙ୍କ ବୋଉତୁ ତାଙ୍କର ଅ କାମ କରିବାକୁ ପଡିବ। ତାଙ୍କ ସାଙ୍ଗରେ ଗୋଟେ ଲୋକ ଯାହାବି ହେଲେ ଲାଗିକି ରହିବ।
ତାପରେ ଏଇଠି କଣ ଆମର ଖୋଲା ଜାଗା ନାହିଁ ଚାରିଆଡେ ଆମର ବିଲ ରହିଲା ନା ଚାଷ ବର୍ଷ ବର୍ଷକ ବାର ମାସ ଯାକ ଆମର ଚାଷ ଆଉ ଏଠି ତା ଗାଈ ଗୋରୁଙ୍କୁ ଫିଟା ଯାଏନା ଯାହା ସବୁ ଘରେ ବନ୍ଧା ହେଇକି ଖାଇବେ ଶୁଖିଲା ଯେମିତି। ଏତିକି ବୋତି, ଛଣ, କୁଟା ଏଇ ପେଜ ତୋରାଣିୀ ଯାହା ଖାଇବେ। ଆଉ ଗୋଟେ ଗୋରୁକୁ ବାନ୍ଧିକି କେତେ କେତେ ଖୁଆଇବ ଯଦି ସେ ବୁଲିକି ଟିକେ ଯେମିତି ଘାସ ଟା ଯେମିତି ଖାଇବେ। ଆଉ ସେ ବାନ୍ଧିଲେ ସେଇ ଯୋଉ ବାଦାମ କଣ ବୋତି କହୁଛନ୍ତି ବାଦାମ ଚୋପା ଯୋଉ ସେଟାକୁ ବୋତି କହୁଛନ୍ତି ସେଇଟା ଆଉ ସେ ବିରି ଚୋପା ସେଇୟାକୁ ଖାଉଛନ୍ତି ଆଉ। ବାଦାମ ଝଟା ଶୁଖି ଯାଇଥିବ ସେଇଆକୁ ବି ଚୋବଉଛନ୍ତି ଏଠିକେ ବୁ ଯୋଉଟା କି ଆମ ଆଡେ ଆମ ଗୋରୁ ଖାଇବେନି।
ନାଇଁ ଖାଆନ୍ତିି ଗୋଟେ ଗୋଟେ ଗୋରୁ ଅଛନ୍ତି ଖାଆନ୍ତିନିଉ, ଗୋଟେ ଗୋଟ ଗୋରୁ
ହଁ। ହଁ ଆଉ ଆମ ଆଡେ ତ ଏଠି ସେଇ ସବୁ ଗାଈ ଖାଇବା ପାଇଁ ସେଥିଲାଗି ରଖୁ। ନହେଲେ ଆମ ଘରେ କହୁଥିଲେ ଗାଈ ଦବା ପାଇଁ ବୋଉ ମୋ ଶାଶୁ ମନା କଲେ କହିଲଲେ ନାଇଁ ସେ ଦି ଭାଇ ଯେତେବେଳେ ଘରେ ରହିବେ ସେତେବେଳେ ଯାଇ ଆଣିବି ତତେ ସେ ବି ଯାର ଦେଖିବେ କରିବେ ଗାଈ ଗୋଟେ ଧନ୍ଦା କିନ୍ତୁ ଏବେ ଦିଅ ନା ହଇରାଣ ହେବ। କୁଆଡେ ଯିବି ମୁଁ ତ ଯାଇ ଆସି ପାରୁନି କୁଆଡେ ତାଙ୍କର ଟିକେ ଆଠୁ ଗଣ୍ଠି ବାତ।
ହଉ ହଉ। ଆଉ ବାନ୍ଧବୀ ବାନ୍ଧବୀ କେତେ ଷ୍ଟବ କଲି ସେ ଭାତ ବସଉଥିଲେ କେତେ କଥା ବି କହିଲେ ପେଟ ପାଇଁ ଆଉ ଏଇ ସାପ ପାଇଁ ଛୁଆଙ୍କୁ ମାନେ ଧୂପ ମଥା ଧବ ପାଇଁ।
ଆଜ୍ଞା।
କେତେବେଳେ ଫାଙ୍କା ହେଲେ ଫୋନ କରିକି ମାଧବୀ ଏତେ କଥା କହିଲେ ଆଉ ରଖୁଛି ନମସ୍କାର।
ନମସ୍କାର। ହଁ